ହାଲୋ ହାଲୋ ହାଲ ମୋର ପ୍ରିୟ ସାଙ୍ଗ କଁ କରୁଚ?
ଭାଇ ଶୋଇଚି ଆଉ।
ହୁଁ ଆଉ କଣ ପୁରୁଣା ପୁରୁଣା ଜମାନର ପୁରୁଣା ମାନେ ନକରୀର କିଛି କଥା କୁହ ଯେମିତି ହରପା ସଭ୍ୟତାର କଥା।
ହୁଁ।
ହରପ୍ପା ସଭ୍ୟତା ହରପ୍ପା ସଭ୍ୟତା ପୃଥିବୀର ସବୁଠାରୁ ପ୍ରାଚୀନ ଏ ଏବଂ ଉନ୍ନତ ସ ସଭ୍ୟତାମାନଙ୍କରେ ମୋସ ସଭ୍ୟତାମାନଙ୍କ ମଧ୍ୟରୁ ଗୋଟିଏ।
ହଁ।
ଏଠା ପ୍ରାୟତଃ ପାଞ୍ଚ ହଜାର ବର୍ଷ ପୂର୍ବରୁ ବିକଶି ତ ହୋଇଥିଲା ମାନେ ପାଞ୍ଚ ହଜାର ବର୍ଷ ପୂର୍ବରେ ଥିଲା ହେଲା।
ହଁ।
ପୂର୍ବରେ ଥିଲା ଟିକେ ର ତାପରେ ତୁମେ ଟିକେ କୁହ।
ମ ପାଞ୍ଚ ବର୍ଷ? ହରି ପାଞ୍ଚ ହଜାର ବର୍ଷ।
ଅଁ ପାଞ୍ଚ ହଜାର ବର୍ଷ।
ହଁ।
ହଁ ତାପରେ। ତାପରେ କହ ଟିକେ ଟିକେ ଟିକେ କହୁନା ତମେ କୁହ।
ପାଞ୍ଚ ହଜାର ବର୍ଷ ପୂର୍ବେ
ହଁ।
ହଁ ସେତେବେଳେକୁ ମଣିଷ ମାନେ ହଉଛି ଉଁ ମଣିଷ ମଣିଷମାନଙ୍କୁ ସେତେବେଳେ କିଛି ଖାଇବା କିଛି ଆସୁନଥିବ। କଞ୍ଚା ମାଂସ
ହଁ।
ଆଉ ଉଁ ଆଉ ପୋଷାକ ରୂପରେ ଗଛର ଛାଲ
ହଁ।
ହଁ ସେଗୁରା ସବୁ ୟୁ ହଉଛି।
ହଁ ପାଞ୍ଚ ବର୍ଷ ପୂର୍ବରୁ ନା ପାଞ୍ଚ ବର୍ଷ ପୂର୍ବରୁଅଁ ପାଞ୍ଚ ହଜାର ହଁ। ଏଇ ସଭ୍ୟତା ସ ନା ଶୁଣ ଆଗେ ମୁଁ କଣ କହୁଛି ଏଇ ସଭ୍ୟତା ସିନ୍ଧୁ ସଭ୍ୟ ତା ଓ ତାର ଉପନଗରୀମାନଙ୍କ କୂଳରେ
ଉଁ ହଁ।
ଉପନଗରୀ କୂଳରେ ଗଢ଼ି ଉଠିଥିଲା।
ଉପନଗରୀ ମାନେ କଣ?
ଉଁ
ଉପନଗରୀ ମାନେ କଣ?
ଟିକେ ଉପନଗରୀ ମାନେ ତ ମୁଁ ଜାଣିନି ଉପନଗରୀ ହୋଇଛି ନା
ଉଁ ହଁ ମୁଁ ବି ତ ଜାଣିନି।
ଗୋଟେ କଲ କରୁଛି କିଏ ଗୋଟେ?
ଆଃ
ଉପନଗରୀ ମାନଙ୍କରେ ହେଇଥିଲା ତାପରେ ସେଥିପାଇଁ ଏହା କୁ ସିନ୍ଧୁ ସଭ୍ୟତା ମାନେ ସିନ୍ଧୁ ଉପତ୍ୟକା ସଭ୍ୟତା କୁହାଯାଏ।
କୁହାଯାଏ।
ହରପ୍ପା ନଗରୀର, ହରପ୍ପା ନଗରୀର ରାସ୍ତା ଗୁଡ଼ିକ ସିଧା। ହରପାର ରାସ୍ତା ଗୁଡ଼ିକ ସିଧା। ରାସ୍ତା ସିଧା ଥିଲା, ଚଉଡ଼ା ଥିଲା ଓସ୍ କଣ ଗୋଟେ ସୈନ୍ୟଜିତ୍ ଥିଲେ ୟା ମାନେ କଣ ଜାଣିଛ?
ଉମ୍ ଆଜି ନା
ଘର ଗୁଡ଼ିକ ତାଙ୍କର ପୋଡ଼ା ଇଟାରେ ତିଆରି, ଘର ଗୁଡ଼ିକ ପୋଡା ଇଟାରେ ତିଆରି ହେଇଥିଲା, ଆମର ଯେମିତି ମାଟି ଇଟା ଯ ପୋଡି ନାଲି ଯୋଉ କହୁଛନ୍ତି ନା ସେଇ ଇଟାରେ ତିଆରି ହେଇଥିଲା।
ହୁଁ।
ପ୍ରାୟତଃ ପ୍ରତ୍ୟେକ ଘରରେ ସ୍ନାନ ଘର କୂଳ ଓ ନାଳ ବ୍ୟବସ୍ଥା ଥିଲା ମାନେ କଣ ଜାଣିପାରଲ ନା କୂଳ ବ୍ୟବସ୍ଥା। ଗାଧେଇବା ବ୍ୟବସ୍ଥା ନାଳ ଟିକଲ ସେଗୁରା ବ୍ୟବସ୍ଥା ଥିଲା ମାନେ ପ୍ରତି ଘରରେ, ନାଳ ଗୁଡିକ ଧା ଢ ଙ୍କା ରହୁଥିଲା ମାନେ ଢ଼ଙ୍କା ରହୁଥିଲା ମାନେ ତାକୁ ଢାଙ୍କିକି ରହୁ କୁଥିଲେ ଯାହା ଦ୍ଵାରା ଯାହାଦ୍ୱାରା ମଇଳା ମହିଳା ପାଣି ସହଜରେ ବାହାରି ଯାଉଥିଲା।
ହୁଁ ମହିଳା ପାଣି ମାନେ ପଶୁନଥିଲା କହୁଚନ୍ତି ହଁ ସେଇ କଉ କ କତରା ପାଣିକି ଯେମିତି ପଶିବନି ଆଉ କି ପାଣି ଟା କୋତରା ହବନି।
ହୁଁ ହୁଁ ଏହା ସେମାନଙ୍କର ଉନ୍ନତ ନଗର। ଯୋଜନାର ପ୍ରମାଣ ମାନେ କଣ ମାନେ ଦେଖ ପାଞ୍ଚ ହଜାର ପୂର୍ବରୁ ପାଞ୍ଚ ହଜାର ପୂର୍ବ ବର୍ଷରୁ ମାନେ ଏଭଳିଆ ମାନେ ଆ ଏମି ମାନେ ଭାବୁଥିଲି ମାନେ ଏମିତି ସପା ରଖୁଥିଲେ ହରପ୍ପା ନଗରୀଟା ଗୋଟେ ସଫାସୁତୁରା ଗୋଟେ ନଗରି ଟେ।
ହୁଁ, ଏବେ ତ ଲୋକ ଯା ନାହିଁ ତାହା ଖାଉଛନ୍ତି ଯା ନାହିଁ ମାନେ ଘର ପାଖରେ ଡ୍ରେନ୍ ସେ ଇଏ ସିଏ
ଏଇ ଶୁଣ ଏଇ ଜାତିଟା କୋଉଠୁ ଆରମ୍ଭ ହୋଇଥିଲା ଜାଣିଛ ନା ଏଇ ଜାତି ଫାତି ଗୁରା ସବୁ ଏଇ ହର ପରୁହିଁ ଆରମ୍ଭ ହେଇଥିଲା ନା କ କାହିଁକିନା ହରପାରେ ଯୋଉ ଲୋକ ଯୋଉ କାମ କରିବ ତାକୁ ସେଇ ଟାଇଟେଲ ତାକୁ ସେଇଆଡ଼େ ଦେବେ ଯେମିତି ଆ ବେ ପାରି ବାଣିଜ୍ୟ ବାଣିଜ୍ୟ କଲେ। ତାକୁ କଣ କୁହାଯାଏ, ସିଏ ଗୋଟେ ଅଲଗା ତାଙ୍କର ଯେମିତି ଅଲଗା କାଷ୍ଟେ ମାନେ
ହୁଁ ହୁଁ।
ଯ୍ୟ ଯଉମାନେ କରନ୍ତି ତାଙ୍କ କାଷ୍ଟ ଗୋଟେ ପଳେଇଲା। ଯୋଉମାନେ ପୂଜା କରୁଛନ୍ତି ସେମାନେ ବ୍ରାହ୍ମଣ ପଳେଇଲେ, ଯୋଉମାନେ ବିଲରେ କାମ କରୁଛନ୍ତି ସେମାନେ କୃଷି ରେ ପଳେଇଲେ। ଏମିତି ମାନେ ମାଟି ଖଡୁଛନ୍ତି ସେମାନେ କୁମ୍ମାରରେ ପଳେଇଲେ। ଏମତି ଆଉ ହରପ୍ପାର ଲୋକମାନେ ହଁ ହରପ୍ପାର ଲୋକମାନେ କୃଷି ପଶୁପାଳନ ବ୍ୟ ବ୍ୟବସାୟ ଓ ହଣ୍ଡ ହ ହସ୍ତଶିଳ୍ପ କାମ କରୁଥିଲେ, ହସ୍ତଶିଳ୍ପ ମାନେ କାମ କଣ କ ମୁଁ ତ ଜାଣିନି।
ହଁ ହସ୍ତଶିଳ୍ପ ମାନେ ମାନେ ହାତରେ ଯୋଉ ଜିନିଷ ଗୁଡା ତିଆରି ହୁଏ, ଯେମିତି ଆମର ମାଟି କୁଣ୍ଢେଇ ମାଟି ଠେ କି କଳସ ହଁ ମାଟ ହାତରେ ଯୋଉ ଜିନିଷ ମାନେ ତିଆରି ହୁଏ ସେଇ ଜିନିଷ ଗୁଡା ହସ୍ତଶିଳ୍ପ
ହଁ ସେମାନେ ଗହ ହମ ଜବ ଧାନ ତୁଳା ଇତ୍ୟାଦି ଚାଷ କରୁଥିଲେ ମାନେ ଦେଖ ଗହମ ଆଉ ଗହମ ଯୋଉ ଆମେ ଅଟା କରିକି ଖାଆନ୍ତି
ହୁଁ
ଜବ ଧାନ ଯେଉଁଟା ଆମେ ଏଇ ଯେଉଁ ଭାତ ତାକୁ ଇଏ କରିକି ଖାଆନ୍ତି ତୁଳା ଇତ୍ୟାଦି ଚାଷ କରୁ ଥିଲି ଗାଈ ମହିଷ ମଇଁଷି ମଇଁଷି ଛେଳି ହଁ ସେଠୁ ଟିକେ ପଳେଇ ଆସିଲ ସେଠୁ ଟିକେ ଦୂରୁକୁ ପଳେଇଆ ଦୂରୁକୁ
ହୁଁ
ଇଆଡ଼େ ପଳିଆ ଟିକେ କଥା ହେଉଛି କଥା ହେଉଛି ନା ଇଆଡ଼େ ପଳେଇଆ ଇଆଡ଼େ ପଳେଇଆ ହଁ ସେପଟ ସାଇଟି ସେଇ ବାଲି କେତେ ବ ଖାଲି ପଡ଼ିବା କରି ହୁଁ କୋଉଠି ଥିଲେ ଆମେ ଅର ପାରେ ଗହମ ଧାନ ମଇଁଷି ଛେଳି ମେଣ୍ଢା ଓ କୁକୁର ପାଳା ପାଳୁଥିଲି କୁକୁରକୁ ବିି ପାଳୁଥିଲି ଆମର ଯୋଉ ଖା ମାନେ ଚାଇନା ଲୋକଗୁରା ଖାଇଯାଉଛନ୍ତି
ହୁଁ କୁକୁର ଖାଇଦଉଛନ୍ତି
କପଡ଼ା ପିନ୍ଧୁଥିଲେ ସେମାନେ କି କପଡ଼ା ମାନେ ପାଞ୍ଚ ହଜାର ବର୍ଷ କଳରେ ମାନେ ସୂତାର କପଡ଼ା ପିନ୍ଧିଲେ ମାନେ କେତେ ଉନ୍ନତ ନଗରୀ ଭାବୁଥାଏ ସୂତାରେ କପଡ଼ା ପିନ୍ଧୁଥିଲେ ମହିଳା ମାନେ ତୁ ସୁ ମହିଳା ମାନେ ସୁନା ରୂପା ତମ୍ଭା ଆଉ ମଣିର ଗହଣା ପିନ୍ଧୁଥିଲେ
ହୁଁ
ଆମ ପୁରୁଷମାନେ ପୁରୁଷମାନେ ମଧ୍ୟ ଅଳଙ୍କାର ବ୍ୟବହାର କରୁଥିଲେ ପୁରୁଷମାନେ ବି ଅଳଙ୍କାର ବ୍ୟବହାର କରୁଥିଲେ ଏମିତି
କାନ ଫୁଲ
ହଁ କାନଫୁଲ ଆଉ ବେକର ହାର ଏ ସେଗୁରା ସବୁ ବ୍ୟବହାର କରୁଥିଲେ ହଁ ଉଁ ହୁଁ ସେଗୁରାକୁ ଚେନ୍ କୁହାଯିବନି କାହିଁକିନା ସେଗୁରା ବାରାଜା ମାନଙ୍କର ମୁ ରାମୁଡା ନାଚୁକୁରା ହାର କହିବେ ହଁ ହରପାର ହଁ ହରପାର ଲୋକମାନେ ଉଁ ଦୂର ଦୂର ଦୂରଦୂରାନ୍ତର ଦେଶ ସହ ବ୍ୟବସାୟ କରୁଥିଲେ ମାନେ ହରପା ଲୋକମାନେ ଦୂର ଦୂରାନ୍ତର ଦେଶ ସହ ମାନେ ଦୂରରେ ଯେଉଁ ଦେଶ ଗୁଡ଼ା ଅଛି
ହୁଁ
ଆ ତା ସହିତ ବ୍ୟବସାୟ ମାନେ ବାଣିଜ୍ୟ ବେପାର କରୁଥିଲେ
ହଁ
ବାଣିଜ୍ୟ ବେପାର କରୁଥିଲେ, ସେମାନେ ନଦୀ ଓ ସମୁଦ୍ର ପଥରେ ବାଣିଜ୍ୟ କରୁ ଥିଲେ, ମାନେ କଣ? ନଦୀ ଓ ସମୁଦ୍ର ଭିତରେ ବାଣିଜ୍ୟ ବ୍ୟବସାୟୀ କରୁଥିଲେ, ମାନେ ଉଁ ସିଏ ଭାବିଲେ ଅଲଗା ଦେଶକୁ କୋଉଠିକି ଯିବା ପାଇଁ, ଆ ମାଲ ନେଇକି ଯିବା ପାଇଁ ଆ ତମକୁ ବୋ ମାନେ ଏଇ ଯୋଉ ଡଙ୍ଗାର, ବଡ଼ ଡଙ୍ଗାର ସାହାଯ୍ୟ ପଡ଼ିବ। ବଡ ଡଙ୍ଗା ନୁହଁ ତ, ଏଇ ଯଉ ସିପ ଟାଇପ୍
ଡଙ୍ଗା ଆଉ, ହୁଁ।
ହଁ।
ଜାହାଜ, ବଡ ବଡ ଜାହାଜ ପରି।
ହଁ ଜାହାଜ, ଯାହା କହିଲ ଠିକ୍, ସେମାନଙ୍କର ଓଜନ ଓ ମାପ ପ୍ରମା ପ୍ରଣାଳୀ ମଧ୍ୟ ବହୁତ ଉନ୍ନତ ଥିଲା। ବୋହୁତ ଉନ୍ନତ ଥିଲା।
ହୁଁ।
ଏଇ ସମସ୍ୟା, ଏଇ ସମସ ନା ନା ଏହି ସଭ୍ୟତାର ପ୍ରମୁଖ ନଗରୀ ଗୁଡ଼ିକ ହେଲା, ହରପ୍ପା, ମହେନ ଜୁଦାର
ହୁଁ।
ମହେନଜୁଦାର ଜାଣିଚନା? ଗୋଟେ ବହିରେ ଅଛି, କୋଉ ବହିରେ କେଆଣି, ଏହଁ ହଁହଁ। ଆ ପ୍ଲସ୍ ଟୁ ପଢ଼ିଲେ, ପ୍ଲସ୍ ଟୁ ବହିରେ ଅଛି, ହରମ୍ପା ହରପା ସଭ୍ୟତା, ପ୍ଲସ୍ ଟୁ ଫାଷ୍ଟେ ଇୟର୍ କି ସେକେଣ୍ଡ ଇୟର୍?
ହୁଁ।
ପଢ଼ିଚି, ହରପ୍ପା ମହେନଜୁଦାର ଲୋଥାଲ୍। ଲୋଥାଲ, ଉଁ ଥୋଳାବିରା ଧୋଳା ଭିରା ଗୋଡେ, ନାଇଁ ମାନେ ଗୋଡେ କଣ କହିବି ନାଁ ଗୁରେ କାଲିମ ବଂଙ୍ଗାଲ୍। କାଲି ଓ। ରାକ୍ଷୀ ଗଡ଼ି, ଏଗୁରା ସବୁ ଥିଲା ତାଙ୍କର ନଗରୀ।
ହୁଁ।
ଶେଷରେ ଜଳବାୟୁ ପରିବର୍ତ୍ତନ, ଶେଷରେ ଜଳବାୟୁ ପରିବର୍ତ୍ତନ। ନଦୀର ଗତିପତ
ହୁଁ।
ବଦଳିଯିବା ଏବଂ ଦୀର୍ଘ ମରୁଡ଼ି ପଡ଼ି ଦି ଦୀର୍ଘ ମରୁଡ଼ି ପରି, ବିଭିନ୍ନ କାରଣରୁ ହରପା ସଭ୍ୟତା ଧୀରେ ଧୀରେ ନଷ୍ଟ ହୋଇ ଗଲା, ନଷ୍ଟ ହେଇଗଲା ବା ଲୋପ୍ ପାଇଗଲା।
ହୁଁ।
ହଁ। ଉପସଙ୍ଘାର ହରପ୍ପା ସଭ୍ୟତା ତାର ଉଁ ଆ ଶୂନ ନଗର ଯୋଜନା। ଉନ୍ନତ ନାଳ ଉଁ ବ୍ୟବସ୍ଥା କୃଷି ବ୍ୟବସାୟ ଓ ସଂସ୍କୃତି ପାଇଁ ବିଶ୍ୱ ଇତିହାସରେ ଏକ ବିଶେଷ ସ ସ୍ଥାନ ଅଧିକାର କରିଛି ଯେମିତିକି ମୁଁ କହିଲିନି ହରପ୍ପା ସଭ୍ୟତା
ହୁଁ ହୁଁ।
ହୁଁ ଏଇ ଯୋଉ ପ୍ଲସ୍ ଟୁ ବହିରେ ଅଛି ମୁଁ ପଢ଼ିଥିଲି ବହୁତ୍ ଭଲଥିଲା ଆହୁରି ଭଲ ଥିଲା ବହୁତ୍ ପଢ଼ିଥିଲି। ହଉଁ ଆଉ ଆଉ କଣ କହୁଛ ତମେ ଏବେ ଗୋଟେ କଣ ଗୋଟେ କୁହ? ହରପା ସଭ୍ୟତା ବିଷୟରେ ଆଉ କଣ ଜାଣିଚ ତମେ?
ଘରଫା ସଭ୍ୟତା ଏତ ବିଷୟରେ ତ ମୁଁ କିଛି ଜାଣିନି ଏଟା
ହୁଁ।
କିନ୍ତୁ ହଁ ଅଗରୁ ସବୁ ମାନେ ଯୋଉ ଥିଲେ
ହୁଁ
ଉ ହୁଁ ସେ ତମ ନିଜ ମାମାହଏ ବହୁତ୍ ଧ୍ୟାନ ହଉଥିଲେ ତାଙ୍କ ନିଜର ସବୁ। ହୁଁ ଆଉ ଏତିକି ମାନେ ଏବେ ଯୋଉ ଯେମି ତି ଲୋକମାନେ ସ୍ୱାର୍ଥପର ହେଇ ଯାଉଛନ୍ତି କି ହଁ ତୁ ତୁ ମର୍। ରିଅଲି ବି ତତେ ଅନେଇବେନି କି ତୁ ବଞ୍ଚିଥିଲେ ବି ଅନେଇବେନି ଦେନ୍ ହୁଁ ଲୋକଙ୍କୁ ଖାଲି ଏକୁଣା କଣ ପଇସା ଦରକାର ବଟ୍ ଉ ମାନେ ସେତେବେଳେ ପଇସା କିଛି ନୁହେଁ ମାନେ ତ ଲୋକମାନୋନ ମୂଲ୍ୟ ବାନ୍ ଥିଲେ।
ହଁ।
ହୁଁ। ନାଇଁ ସେତେବେଳେ ଲୋକମାନେ ଖାଇବା ପାଇଁ କିଛି ବି କରିଦିଅନ୍ତି। ହଁ ଆଉ ସବୁବେଳେ ମାନେ ହଉଛି ଇଏ ରହିବେ ଏବେ ଯେମିତି ମୋଟା ହେଇଯାଉଛନ୍ତି କି ହଁ ଅଧିକ ତେଲ ଖାଇବା ଖାଇକି ଦେହ ଖରାପ ହୁଇ ସେତେବେଳେ ଏତେକହାର ଦେହ ଖରାପ ହୁଏ ନା କି ସେତେବେଳେ ମେଡିସିନ୍ ନଥିଲା କି ଓଷ୍ ଔଷଧ ନଥିଲା ତ
ହଁ।
ହଁ ସେତେବେଳେ ସବୁ
ସେତେବେଳେ ମାନେ ଗଛ ଚେର ମୂଳି ଫେର ମୂଳିକି ନେଇକି ଗଛ ପତ୍ରକୁ ନେଇକି ଔଷଧ ତିଆରି କରୁଥିଲେ ସେତେରେ ମାନେ ଆରାମସେ ଦି ଚାରି ଦିନି କି ଦିନି କରେ ଭଲ ହେଇଯାଉଥିଲା। ଏବେ ତ ମାସ ମାସ ଧରି ଖାଇବ ମେଡ଼ିସିନ୍ ସେ ମେଡ଼ିସିନ୍ ରେ ବି ତମ ଖରାପ୍ ହେଇିବ ତମେ ମେଡ଼ିସିନ୍ ଖାଇବ କି ହଁ ତେ ତମ ଦେହ ଭଲ ହେଇ ଯିବ କିି?